ହାଲୋ।
ଗୁଡ଼୍ ମର୍ନିଙ୍ଗ।
ହଁ ଗୁଡ୍‌ ମର୍ନିଙ୍ଗ। ଏଇ ଯେ ରୋଷେଇ ସାରିକି ଟିକେ ବସିଛି ଆଉ। ସାନ୍ତି। ହଁ କେତେ ବେଳୁ ସରିଲାଣି। ଘଣ୍ଟେ ହେଲା
ଆଚ୍ଛା ଭଲ ଆଉ।
ହେଲା। ହଁ କଣ କରୁଛନ୍ତି?
ମୁଁ ଏଇଠି ବସିଛି ଭାବୁଛି କଣ ରୋଷେଇ କରିବି ଭାତ ହେଇଯାଇଛି ଡାଲି ବସେଇ ଦେଇକି ଆସିଛି। ଭାବୁଛି ବସିକି। ହୁଁ ଭାବିବା ପାଇଁ ବି ସମୟ ଦରକାର କିଏ କଣ ଖାଇବ।
ହଁ। ରୋଷେଇ ସରିଲାଣି। ଆ ସମସ୍ତେ ଖାଇସାରିଲେଣି ଖାଲି ବାପା ଭାଇ ଆଉ ବୋଉ ଅଛନ୍ତି ସେ ଯିବେ କାମକୁ ଯିବେ ବା ପା ଭାଇ ବାପା ଯାଇଛନ୍ତି ଗାଧୋଇବା ପାଇଁ। ବୋଉ ଏଇଠି ଚୁଲି ତିଆରି କରୁଥିଲେ ତ ପୋଛା ପୋଛି କରୁଥିଲେ। ନାନୀ ଭାଇ ବସିଛନ୍ତି।
ଚାଲିଛି ଆଉ। ହ୍ୟାଲୋ। କଲ ଆସିଯିବି କଣ ନା କଣ
ହଁ ଗୋଟେ ଆସୁଛି କଲ ଟେ।
ଆଉ ଉଁ ଉଁ ଉଁ
ଉୁଁ ହୁଁ ରୋଷେଇ ସରିଗଲାଣି ନା ମୁଁ ଚିନ୍ତା କରୁଛି କଣ କରିବି ଗୋଟେ,
କଣ ହେଉଛି ଦେଖୁନାହାନ୍ତି, ବିନିଶ୍
ପୋଟଳ ବାଇଗଣ ଭେଣ୍ଡି ଏଗୁଡାକ ପିଲା ମାନ କୋ ଖାଉଛନ୍ତି।
ହଁ ଭଜା ଭାଜିିବି ଆଉ କଣ। କରିବା। ଆଉ ଆଉ ଭେଣ୍ଡି ଭାଜି ଦେ ଭେଣ୍ଡି ଆଳୁ,
ଦେଖିବା କଣ କରିବା ଆଉ।
ଭେଣ୍ଡି ଆଳୁ ନହେଲେ ଭେଣ୍ଡି ଖଟା କରିଦିଅ।
ଦେଖେ ଦେଖିଆ ଗୋଟେ କଣ କରିଦବା ପାମ୍ପଡ଼ ସାଲାଡ଼ କରିଦବା ଖାଇଦେବା ଭଜା ଭାଜିଦେବା ଆଉ। ଆଜି ପୂର୍ଣ୍ଣିମା ନା ଦେବ ସ୍ନାନ ପୂର୍ଣ୍ଣିମା ସାଧା ଖାଇବେ,
ହଁ ଆଉ ସୋମବାର ବି କିଏ ଆମିଷ ଖାଇବ
ନାଇଁ ମୁଁ ଖାଇନି ସେ ମୋର ପିଆଜ ରସୁଣ ସାଧା ସବୁ ସାଧା।
ଆଚ୍ଛା।
ପାଗ କିମିତି? ହଁ ମୁଁ ବର୍ଷକ ବାର ମାସ ସୋମବାର ସବୁବେଳେ।
ବାର ମାସ ସୋମବାର ପିଆଜ ରସୁଣ ଏତେ ବାରଣ ନାହିଁ।
ହ ନାଇଁ ମୁଁ ଖାଏନି ତ ଆଉ। ଛୁଆରୁ ଗୋଟେ ଅଭ୍ୟାସ ପଡିଯାଇଛି। ମୁଁ କେବେ ଖାଏନି।
ହୁଁ।
ଖରା କେମିତିଆ ଅଛି ବର୍ଷା ହେଇଥିଲା କାଲି।
ମେଘ ପାଗ ଖରା ପାଗ ମିଶେଇକି।
ଆଚ୍ଛା।
ଆ ହଁ ଥଣ୍ଡା ହେଇଥିଲା ବା କାଲି ବର୍ଷା ହେଇଥିଲା ଯା। ତମ ଆଡେ କାଲି ଛାଡ଼ିଲା ଆମ ଆଡ଼େ ହେଲା ଆଉ।
ହଁ ଏଇ ଯୋଉ ନେଟୱାର୍କ ସେଇଥିଲା କି ଇସ୍ୟୁ ହେଲା କଟିଗଲା ଆଉ।
ହୁଁ ଏବେ ତ ସକାଳେ ଏବେ ଗୋଟେ ତମ କରିବା ପୂର୍ବରୁ କୋଡିଏ ମିଣ୍ଟି ଜଣେ କରିଥିଲେ ଯେ କଟିଗଲା।
ଏଇ ନେଟୱର୍କ ସକାଶେ କଟି ଯାଉଛି।
ହୁଁ -
ନାଇଁ ନାଇଁ ଢୁଁ ଘରେ ସମସ୍ତେ କଣ କିଛି ବି ଖାଇନ? ସକାଳୁ ଆଉ।
ନାଇଁ ନାଇଁ କୋଟି ବଜା ହେଇକି ଖିଆ ସରଲାଣି, ସକାଳ ଖିଆ ସରିଗଲାଣି, ନଅଟା ଭିତରେ ସକାଳ ଖିଆ ସରିଚି।
ତାପରେ ଚିନ୍ତା କରୁଛି ବସିକି ଦିପର ଖାଇବା ଟା କଣ ବନେଇବି ଆଉ।
ହୁଁ -ହୁଁ।
ତିନି ଜଣ ମଣିଷ ଗ୍ୟାସରେ ରୋଷେଇ, ପନ୍ଦର କୋଡିଏ ମିଶଟରେ ସରିଯାଉଚି। ହଉ ଆଗୁଆ କରିକି କାଇଁ ଥୋଇ ଦେଇଥିବ ସେଥିପାଇଁ ଆଉ।
ଭଲ ଆଉ ଜଲଦି ରେଷ୍ଟ କରିବ ଆଉ।
ହଁ, ରେଷ୍ଟ କଣ ଅନ୍ୟାନ୍ୟ କାମ ଲୁଗା ପଟା ପୁଅ ଅଛି ଘରେ। ହୁଁ ସେ ତାର କଣ ସାଙ୍ଗସାଥି ଧରି ଖେଳୁଛି ବାହାରେ, ମୁଁ ଯିବି କରିବି ଆଉ। ଛୋଟ ପୁଅ ନାଁ, କେତେ ମାସ ହବ?
ଝିଅଟା।
ଝିଅ।
ହଁ, ହଁ ହେଲା, ଆଜ୍ଞା।
ଏତେ ସ ବୟସ କେତେ ହବ?
ବର୍ଷେ ହବ ଆ
ଆହୁ ଏତେ ଛୋଟ ଛୋଟ ପିଲା ନା, କଣ ଛୋଟ ହେଲା, ମୋ ପୁଅ ବି ଯତେ ଛୋଟ ଥିଲା
ହୁଁ।
ତତାପି ମାନେ ବହୁତ ପିଲା ମାନେ ଯିଏ ହେନେ ବି ହେଣ୍ଡଲ କରିବା କଷ୍ଟ ନା।
ନାଁ।
ଜଏଣ୍ଟ ଫ୍ୟାମିଲି ହେଲେ ଭଲ, ସମସ୍ତେ ଟିକେ ଟିକେ ତାକୁ ଧରି ପକେଇବେ।
ହୁଁ ହୁଁ, ହଁ ବା ମୋ ଝିଅ ଟା କେମିତି ଝଡି ଯାଉଛି ମାନେ ମୋଟା ହଉନି, ସେ ପୁରା ପତଳା। ଏବେ ଥିବ ଆଠ ତ ନଅ କେଜି ଥିଲା ଦଶ କେ